ତ ଭଏସ
ହେଲ ତୋମଟୁ କବାଟ ଟା ଦେଇ ଦଉଚି ଏପଟୁ ତାପରେ
ନା ଆସିଲା ତୋମ ଘରେ ସେ ଆଉ
ଶୁଭ ଶୁଭାଯାଉଛି କିରେ, ଶୁଭା ଯାଉଚି? ହଉ ଆଜ୍ଞା କଣ କରୁଛନ୍ତି କି ଆପଣ?
ଆଉ କଣ କରୁଚ?
ଆଉ ସବୁ ଏଇନା ଭଲ ହବ ଆଉ? ନା ଖାଇ ସାରିକି ଘରକୁ ତାପରେ ଏଇନା କୋଠଘର ବସିକି ତାପରେ ଟିକେ ଝରକା ପାଖରେ କୋଠଘରେ ଠିଆ ହେଇଛି। ବାହାରେ ପବନ ବଢିଆ ହଉଚି, ଆଉ ବର୍ଷା ବି ହଉଚି ନାଦୁଚି କସିକି। ଲଘୁଚାପ ଧରିଚି ଲାଗୁଚି ଏ ବର୍ଷା ଆହୁରି ସପ୍ତାହେ ଭଳିଆ ହବ ଛାଡିବନି ଏଇନିକା। ଆଉ ଏମିତି ଚାଲିଚି ସବୁ ଆଉ।
ଆଉ ବର୍ଷା କେତେ କେତେ ଜୋରସେ ବର୍ଷା ହେଉଛି?
ବର୍ଷା ହେଲାଣି ଏ ତିନି ଦି ତିନି ଘଣ୍ଟା ପୂର୍ବରୁ ହେଲାଣି ବର୍ଷା ଏତେଳାଙ୍କ ସାରେନି ସରଣି ବର୍ଷା ଛାଡେନି ହେଲେ ଝିପିଝିପି ପକଉଚି ଆଉ ଆଉଟିକେ ଜୋରେ ହଉଥିଲା ଆଉ ଟିକେ ପରେ କିନ୍ତୁ ଏଇନା ଟିକେ ଝିପିଝିପି ପକଉଛି ବର୍ଷା
ହୁଁ।
ଆଉ ଖାଇସାଇଲଣି?
ହଁ ଖିଆପିଆ ସରିଥିଲା, ସଇସାଇଲାଣି ଖିଲି ଖିଆପିଆ ସରି ସାରିଲାଣି। ଆଉ ଏଇନା ଘରେ ଡାଲି, ଭାତ ଆଉ ହଁ ଏମତି କରିଥିଲେ ଖାଇ ଖୁଆ ଆସିଛୁ ଆଉ।
ଉଁ ହୁଁ।
ଆଉ ତୋମେ ଏଇନା କଣ କରୁଛ?
ମୋ ମୁଁ ବର୍ଷା ପାଗରେ ବସିଛି ଆଉ। ବର୍ଷା ହଉଛି ଝିପି ଝିପି ଲଘୁଚାପ ହେନ୍ତା ଅଛି କି ରେ? ଆଜି ସକାଳେ କଲେଜ ଗଲାବେଳେ ଏମିତି ବର୍ଷା ହଉଥିଲା। ଓଦା ହେଇ ହେଇ ବାଇକିରେ ଯେ ବାଇକିରେ ଗଲେ ଯେ ପୁରା ଓଦା ସାର୍ଟ ପୁରା ଉଦା ଇଆଡେ ଫୁଣି ହେଠୁ ଗଲା ଫ୍ୟାନ ପବନ ବାଜିଲାଠୁ ଯାହେଲେ ଶୁଖିଲା।
ଓହୋ। ଆପ ପରୀକ୍ଷା ଆଜି ଯୋଉ ପରୀକ୍ଷା ଟା ଆପଣ ଦେଲେ ଯୋଉ ପଲିଟିକାଲ ସାଇନ୍ସ ପରୀକ୍ଷା ଟା ଆପଣଙ୍କର ସେ ପରୀକ୍ଷାରେ କେମିତି କଣ ଲେଖିଲେ ଆଉ କେ କେତେ କଣା ମାର୍କ ଆସିବ ଭାବୁଛନ୍ତି ଆପଣ କୁହନ୍ତୁ।
ତ ମୁଁ ମୁଁ ଯେମିତି ଲେଖିଛି ମତେ ଲାଗୁଛି କି କେତେ ମାନେ ଯେତେ ମାର୍କ ଯେତେ ଫାଷ୍ଟ ଏକ ଛଅ ଟା। ଇଏ ଦୁଇ ମାସ କେତେ କୋଡିଆ ମାର୍କନା କଣ ଏ ତିରିଶ ମାର୍କେ। କୋଡିଏ ମାର୍କ ନୁହୁଁ ସେ ପଚିଶ ମାର୍କ ପରୀକ୍ଷା ଟା ପଚିଶ ରୁ ପଚିଶ ଆସିବ।
ଓହୋ ଆପଣଙ୍କର ଆଉ ବଳଗା ପରୀକ୍ଷା କେତୋଟି ଆଉ ଅଛି।
ବଳକା ପରୀକ୍ଷା ତ ଆଉ ଆଜି ମାନେ ମାଇନସ ପେପର ଗୁଟେ ଅଛି ଇକୋନୋମିକ୍ସ ର। ଆଉ ଯାହାବି କପ୍ଲୋସୋରି ପେପର ଗୋଟେ ଅଛି ଦିଟାନଅଣ ହଁ ଦିଟାତ କପ୍ଲୋସୋରି ପେପର ଅଛି। ଆଉ ଦିଟା ସରିଗଲେ ଇଣ୍ଟରନାଲ୍ ସରିଗଲା ତ ଆଉ ସେମିଷ୍ଟାର ଆଉ କେତେ ଦିନ ପରେ ହବ ଆଉ। ସେମିଷ୍ଟାର ଏଇ ଏତ ତ ଚାଲିଲାଣି ଚାଲିବ।
ହଉ। ଆପଣଙ୍କର ଯୋଉ ବଳକା ପରୀକ୍ଷା ତକ ସବୁ ଅଛି ତା ପାଇଁ ଆପଣ କେମିତି କଣ ସବୁ ପ୍ରସ୍ତୁତି କରୁଛନ୍ତି ଆଉ ପଢାପଢି ସମୟ ଘରେ କେମିତି କଣ ଚାଲିଛି ଟିକେ ବୁଝେଇକି କହିପାରିବେ କି?
ତ ଯୋଉ ବଳକା ପରୀକ୍ଷା ଅଛି ନା ଉଁ, ସେମିଷ୍ଟାର ପାଇଁ?
ନା ସେଇ ଯୋଉ ବଳକା ପରୀକ୍ଷା ଆଉ ଅଛି ତା ପାଇଁ କେମ କେମିତି କଣ ପ-ପ୍ରିପାସନ ସବୁ ଚାଲିଛି?
ପ୍ରିପେସନ ତ ଫାଷ୍ଟ ଆମେ ଅର୍ନିଂ କରିବା ପାଇଁ ଭିଡ କରୁଚୁ ମାନେ କରଚୁ ତାପରେ ଭିଡିଓ ଏଡିଟିଂ କରାହଉଚି। ତାପରେ ସମୟ ପାଇଲେ ବି ପଢା ହଉନି। ଇନ୍ଷ୍ଟା ଗ୍ରାମ ଦେଖା ହଉଚି। ତା ସହିତ ମୋବାଇଲ ଟା ଧରିକି, ଯାଇକି ପଛ ବେଞ୍ଚରେ ବସିକି କପି କରାହଉଚି ପଚିଶ ପଚିଶ ମାର୍କ ହଣ୍ଡଡ୍ରେଡ୍ ପସେଣ୍ଟ ଆସିବ। ବୋଲି ଗ୍ୟାରେଣ୍ଟି ବି ନାଇଁ।
ହେଲେ ଏତେ କମ ସମୟ ଭିତରେ ଆପଣ ଏ ତେ ଗୁଡାଏ କାମ ସବୁ ଭଲ ଭାବରେ ଅ ତୁଲେଇ ପାରୁ ପାରନ୍ତୁ। ଆପଣଙ୍କର ଆପଣଙ୍କର ଏଇ ତୁଲେଇବା ଗୁଣ ବହୁତ ଭଲ ଲାଗିଲା।
ଲାଗିଲା ତାହେଲେ ଭଲ ଆଉ।
ହଁ ଆପଣ ଆପଣଙ୍କ କାମରେ ବହୁତ ଅ ଇ ଧ୍ୟାନଶୀଳ ଆଉ ଆପଣ ତମ କାମ ଆପଣ କାମକୁ ଭଲ ଭାବରେ କରିପାରୁଚନ୍ତି। ପଢାପଢି ସହ ପଢାପଢିକୁ ଅଲଗା ବାଟରେ ରଖି, ଅ- ଅନ୍ୟ ଆପଣଙ୍କୁ ମଧ୍ୟ ଭଲସେ କହି କରି ପାରିପାରୁନି ଆଉ ଭଲ ଲାଗୁଚି ଆପଣଙ୍କୁ କାମ ଆଉ।
ଓ ହ। ଆଉ ତମ ପରୀକ୍ଷା କେବେ?
ଆମ ପରୀକ୍ଷା ଆହୁରି ଜୁଲାଇ ଏକତିରିଶ ଆଡକୁ ପିଲା କହୁଥିଲେ ହବ ବୋଲି, କିନ୍ତୁ ମତେ ଲାଗୁଚି ସେପ୍ଟେମ୍ବର ଅଗଷ୍ଟ ଆଡକୁ ହେଇପାରେ ପରୀକ୍ଷା, ଜାଣିନି ଆଉ ସାଙ୍ଗକୁ ପଚାରୁଥିଲି ଯେ ସାଙ୍ଗ ଗୋଟା କହିଲା ପରୀକ୍ଷା ଯଦି ହବ ମୁଁ ହ୍ୱାଟ୍ସପରେ ମେସେଜ କରିଦେବି। ଆଉ ତାପରେ କହିବି ତମକୁ ଆଉ ଯଦି ପରୀକ୍ଷା ଫରୀକ୍ଷା ହେଲା, ତାପରେ ତମେ ଆସିବ ପରୀକ୍ଷା ଦେଇକି ଯିବ ଆଉ। ଆଉ ଦେଖିଆ ତାକୁ ତା ଭରସାରେ ତା ଆମେ ଅଛୁ ଆଉ। ଯଦି ସେ ପରୀକ୍ଷା ଫରୀକ୍ଷା ହେଲା ଯଦି ହେଲା, ସେ ଯଦି ଆମକୁ କହିବ। ତାହେଲେ ଆମେ ଯିବୁ ତା କତିକି ଆଉ, କଲେଜରେ ସାଙ୍ଗ ହେଇକି ପରୀକ୍ଷା ଦବୁ ତାପରେ ଦେଖିବା ଆଉ।
ତୁ ଯୋଉ ତମ ଯୋଉ ସାଙ୍ଗ ଆଜି ଭେଟ ହେଇଥିଲା କଲେଜ ଭିତରେ, କି ସିଏ କ ହିଲା ଆମେ ସବୁଦିନ କଲେଜ ଯାଉଚୁ ଆମେ ଆଣ୍ଟେନାସରେ ଅଛି। ଆମେ ଏ ସବୁବେଳେ ଏ ଯୋଉ ଆସାଇନ୍ ମେଣ୍ଟ ବି ଦଉଚୁ, କିନ୍ତୁ ଆମ ଅ ଅଳ୍ପ ମାର୍କ ଆଇଲା। ଆଉ ତମ ଦୁଇ ଜଣ ଯୋଉ ପିଲା କି ତମ ସହିତ ଅଛନ୍ତି, ସେମାନେ ଆସୁନାହାନ୍ତି ଆଣ୍ଟେ ନାସ ଦଉହାନ୍ତି କିଛି କରୁନାହାନ୍ତି। କିନ୍ତୁ ସେ ପାସ୍ ହେଇଯାଉଚନ୍ତି, କିନ୍ତୁ ଆମର ଗୋଟେ ଗୋଟେ ସାଙ୍ଗର ବେକ୍ ଉଁ ଯୋଉ ବ୍ୟାକ୍ ଲାଗିଗଲା, ତ ଏଥିରେ ତୋ ମତ କଣ?
ମୋ ମତରେ ସେମାନେ ପ ଆକ୍ଚୁଆଲି ସେମାନେ ପ ପ୍ରକୃତରେ ପଢି ଜାଣିନାହାନ୍ତି। ପଢିବାର ଗୋଟେ ଶୈଳୀ ଥାଏ। ପଢ଼ିବା ଶୈଳୀ ଯେ ଜାଣିଚି, ଭଲସେ ମନେରଖିପାରିବା ଆଉ ଭଲସେ ଲେଖିପାରିବ। ଆଉ କିଛି ଟ୍ରିକ ବି ଅଛି, ଯଦି ସେ ଟ୍ରିକ ଆଉ ସେଇ ଶୈଳୀ ତମେ ଆ ଏଇ ଯୋଉ ଆପଣଇଲ ପ ସେତେବେଳେ ତମେ ଜାଣିବ, ଯେ ତୁମେ ବି ପରୀକ୍ଷା ଭଲସେ ଭଲସେ କରିପାରିବ ପରୀକ୍ଷାକୁ। ଆଉ ସେମାନେ ପ୍ରକୃତରେ ସେମାନେ ପଢିଜାଣିନାନ୍ତି ଭଲସେ, ସେମାନେ ଖାଲିି ହେଇକି ଆଡେ ସାଡେ ପଢୁଚନ୍ତି। ଆଉ ରିଭିଜନ ଫିଭିଜନ ଭଲସେ କରିଆର ନାହିଁ। କରି ଜାଣିନାହାନ୍ତି, ଆଉ ସ୍ମାର୍ଟ ଦେଖେଇବା ପାଇଁ ମାନେ ଚାଲାକ ଦେଖେଇବା ପାଇଁ, ଚତୁର ଦେଖେଇବା ପାଇଁ ସେମାନେ ଇଂଲିଶରେ ପରୀକ୍ଷା ଇଂରାଜୀ ଭାଷାରେ ପରୀକ୍ଷା ଦଉଚନ୍ତି କଲଜେରେ। ଏତେ କଣ ଆମର ଦ ତ ଆମର ତ ଖାଲି ସେମିଷ୍ଟାର ପାସ୍ କରିବା ଦରକାର ପରୀକ୍ଷାରେ। ଆମର ଏତେ କଣ ଦରକାରେ, ସେଥିପାଇଁ ଆମେ
ହଁ।
ଆମେ ଘରେ ବସୁଚୁ, ଆମେ ପୁରା ପୁରି ନିଜ ନିଜର ବ୍ୟବସ୍ଥା ସହିତ ଆମେ ପଢୁଛୁ, ଆଉ ନି ନିଜ ଆଇଡିଆରେ ପଢୁଛୁ, ଆଉ ଆମେ ରିଭିଜନ ଠିକ୍ ଟାଇମରେ ପଢୁଛୁ। ଆମେ ଆମେ ପ୍ରକୃତରେ ଆମେ ଶୈଳୀ ଟା ଜାଣିଛୁ କୋଉ ସମୟରେ କେତେବେଳେ କଣ ପଢିବା ଆଉ ପ ନିଜର କାମକୁ ଅ ଧ୍ୟାନରେ ରଖିକି ଅଲଗା କାମ ବି ମଧ୍ୟ କେମିତି କରିପାରିବ ତା ସହ ପଢାପଢି ବି କେମତି କରିବ ଆମେବୁ ଏସବୁ ଜାଣିଚୁ ଆମେବୁ ମାନେଜ କରିକ ଆେମେ ସବୁ ସବୁ କାମ ତୁଲେଇ ପାରୁ ସେମାନେ ସେ ସେଗୁଡାକ ବିଷୟରେ ତାଙ୍କର କିଛି ଏତେ ବି ଧ୍ୟାନ ନାହିଁ ସେ ପିଲାମାନେ ଜାଣିନାହାନ୍ତି ସେ ସେମାନେ ଟିକେ ବାଉଳି ଚାଉଳିକି ଆଡେ ସାଡେ ପଢୁଛନ୍ତି ଆଉ ପରୀକ୍ଷାରେ ଏମିତି ମାର୍କ ତାଙ୍କର ଆସୁଛି
କିଏ ମତେ କହିଲା କି ଆଉ ଆମେ ବହୁତ ଲେଖି ଥିଲୁ କିନ୍ତୁ ଆମର ଗୋଟେ ଗୋଟେ ବ୍ୟାକ୍ ଲାଗିଗଲା ଆଉ ସେମାନେ ଆସୁନାହାନ୍ତି ତଥାପି ତାଙ୍କର ବ୍ୟାକ୍ ଲାଗିନି ତମ ଭିତରୁ କାହାର ଲାଗିଛି କି ବ୍ୟାକ୍
ନା ଆମର କାହାର ନା ବ୍ୟାକ୍ ଲାଗନି
ଓହୋ ସେଥିପାଇଁ ତାଙ୍କର ମାନେ ଯୋଉ ହିଂସା କୃତ୍ରିମ ଟିକେ ବଢି ଯାଉଛି ଆଉ ସେ ଡେଲି କଲେଜ ଯାଇକିବି ସିଏ ଆଟେନାସ୍ ଦେଇକିବି ଆଉ ସବୁବେଳେ ଆସାଇନମେଣ୍ଟ ସବୁ କମ୍ପ୍ଲିଟ୍ କରିକି ବି ତାଙ୍କର ଗୋଟେ ଗୋଟେ ବ୍ୟାଗ୍ ଲାଗି ଯାଇଛି ପୁଣି କୋଉଟାରେ ନା ତାଙ୍କର ଯୋଉଟାରେ ସେ ନେଇଛନ୍ତି ଅନର୍ସ ପେପରରେ ସେଇି ଟିହିଁ ଲାଗିଯାଇଛି
ଲାଗିବ ତ ଆଉ ତାଙ୍କର ଯାହା ଲାଗିବ ତାଙ୍କର କାଁଇନା ତା ଇଂଲିଶରେ ଦୋଉଛନ୍ତି ଇଂରାଜୀ ଭାଷାରେ ଯଦି ତମେ ଭଲସେ ଇଂରାଜୀ ଭାଷାରେ ଲେଖିଯାଣିନ ତାହେଲେ ଯଦି ତମେ ଲେଖିବ ଇଂରାଜ ଭାଷାରେ ତାହେଲେ ପୁରା ବି ଜଣା ପଡିବ ଯେ ପିଲାଟି ଇଂରାଜୀ ଇଂରାଜୀ ଆସେନି ତାକୁ ଏମିତି ଲେଖିଛି ଆଉ ଯିଏ ଇଂରାଜୀ ଜାଣିଥିବ ସେ ତା ପୁରା ଭଲ ଭାବରେ ଲେଖିବ ଇଂରାଜୀ ଭାଷାଟାକୁ ଯିଏ ଟିକେ ବି ଗୋଟେ ଲାଇନ୍ ପଡିଦବ ଗୋଟେ ଲାଇନ ମାତ୍ର ପଡିଦବ ଗୋଟେ ଧାଢୀ ସେ ଜାଣିଦବ ଯେ ସେ ପିଲାଟା ଇଂଲିସି ରେ ଭଲଆସୁଛି ଭଲଲେଖିଦେଇଛି ଆଉ ଭଲସେ ଲେଖିକି ପ ଗୋଟେ ପେପର ଫର୍ମାଟା ଭଲସେ ମାନେ ଟିକେ ଏମତି ଲେଖିବୁ ପାରାଗ୍ରାଫ ଅନୁସାରେ ଯେମିତି ମାନେ ଯେ ପେପର ଦେଖୁଛି ସେ ପୁରା ପୁରି ଖୁସି ହେଇଯିବ ହଁ ଭାଇ ଇଏ ଭୋଉତ୍ ଲେଖିଛି ତାକୁ ମାର୍କ ଦିଅ ଆଉ ସେମାନେ ବି ଭଲସେ ଏମିତି ଲେଖୁନଥିବେ ଅକ୍ଷର ଭଲ ନଥିବ ନହେଲେ ଉ ଇଂରାଜୀ ଭାଷା ଯଦି ନ ଭଲ ଥିବ ସେ ଜଲଦି ଲେଖୀପାରୁନଥିବେ
ଇଆଡେ ବି ତମେ ଯାହା ବି ଲେଖିଥବ ସେ ସେଇରା ଲେଖିଥିଲେ ବି ମାନେ ପ୍ରେଜେନଟେସନ ମାନେ ବୁଝେଇବା ପୁଣି ଅଲଗା ଦବ ନାହିଁକ
ହୁଁ
ହଁ ସେୟାବା ୟାଢୁ ତମେ ସର୍ଟକଟ ରେ ଲେଖିଥିବ କି ଭଲସେ ଲେଖିଛି କି କେମିତି ଲେଖିଥିବ ପୁଣି ସେଇ ଅନୁସାରେ ମାର୍କ ବଢିବ ସେଏ କହିଲା ଆଉ ମୋ ମାର୍କ ସେ ସେତି ପାଇଁ କଟିଗଲା କେମିତି ହଉଛି ସାର୍ ମାନେ ଠିକ୍ ରେ ଦେଖୁନାହାନ୍ତି ମୁଁ ତାକୁ ବୁଝେଇଲି ରହିଛି ହେଟି ଆଉ କହିଲେ ଆଉ ତୁ ଯେମିତି ଲେଖିଛୁ ଆଉ ହଁ
ସେମାନେ ଭାବିଲେ ଯେ ପରୀକ୍ଷା ପାଇଁ ଯାହା ଯାହା ହଉଛି ଯେମିତି ହଉ ଯୋଉ ତମେତ ଗୋଟେ ପ୍ରୋଜେଟ୍ ପ୍ରୋଜେକ୍ଟ କଣ ଦଉଛନ୍ତି ଆସାଇନମେଣ୍ଟ ଆସାଇନମେଣ୍ଟ ହଉ ଯୋଉ ପରୀକ୍ଷା ଏଇଥର ଇଣ୍ଟରନାଲ୍ ପରୀକ୍ଷା ଏତିକି ମାର୍କ ଆଣିବ ଆଉ ଏତିକି ମାର୍କ ସହେ ମାର୍କରୁ ଏତିକି ଆଣିିବ ସେମାନେ ଏମିତି ପରୀକ୍ଷା ମାନେ ଭାବିଲେ ଯେ ଯୋଉ ପରୀକ୍ଷା ସେମାନେ ଭଲସେ କରିବେ, ସେଇ ପରୀକ୍ଷାଟା ସେମାନେ ପାସ ହେଇ କରିପାରିବେ। ସେମାନେ ଏଇ ମାନେ ଇଚ୍ଛାରେ ରହିିବେ ଆମେ କଣ କଲୁ ନା ଆମେ ହିସାବ କରୁ ମାର୍କଟା ମାନେ କେତେ କୋଉ ପରୀକ୍ଷାରେ କେତେ ମାର୍କ ଆସିଲେ ମନେକର
ଆଣିବୁ ଆଣିବୁ ଇଣ୍ଟରନାଲରେ ଯେତିକି ଭଲ କରିବୁ ସେତେ ଭଲ। ଆଉ ଏସାଇମେଣ୍ଟ ଏସାଇ ଏସାଇମେଣ୍ଟ ଦରକାର ନାହିଁ। ଯୋଉ ଆଟ୍ଟେନାନ୍ସ ପାଇଁ ଯୋଉ ମାର୍କ ଏସାଇମେଣ୍ଟ ଯୋଉ ମାର୍କ ସେଟା ମୋର ଦରକାର ନୁହେଁ। ଆମେ ଆସାଇମେଣ୍ଟ ବି ଆମେ ଜାଣିଛୁ ଆମେ ଏତିକିରେ ପାସ୍ ହେବୁ ଆସାଇମେଣ୍ଟ୍ କଣ ଦରକାରେ ସେମାନେ ସବୁ ଦଉଛନ୍ତି ଆସାଇମେଣ୍ଟ୍। ସେମାନେ ଉନ୍ଦୁ ଉନ୍ଦିଆ ସବୁ ଦଉଛନ୍ତି ଖାଲି ପାସ୍ ହେବା ପାଇଁ। କିଛି ଗୋଟେ କାମଟା ସିଷ୍ଟ ନିଜକୁ ବ୍ୟବସ୍ତା କରିପାରୁନାହି।
ଦେଖେ ଏଇ ଯୋଉ ଆସାଇମେଣ୍ଟ୍ ଆଟ୍ଟେନାନ୍ସଟା ଏ ସାର୍ ଉପରେ ଡିପେଣ୍ଟ୍ ତମେ ଯେତେ କଲେଜ୍ ଯାଅ କି ଯାହା କର ସାର୍ ଚାହିଁବେ ଯଦି ମାର୍କ ଦେବେ, ନ ଚାହିଁଲେ ବି ମାର୍କ ଦେବେନି। ୟା ବି ସେ ଦେଇଦେ ସେ ଦେଇ ଦେଇେ ଦଶରୁ ପନ୍ଦର ମାର୍କ ଭିତରେ ଦେଇପାରିବେ ଅଧିକ ଦେଇପାରିବେନି। ଇଏ ପଡ଼ିକି ଦଶରୁ ପନ୍ଦର ମାର୍କ୍ ଡାଇରେକ୍ଟ କମ୍ଫିଟ୍ ଦେଇଦେବାକି ଦଶରୁ ପନ୍ଦର ମାର୍କ ତମକୁ ସାତ ମାର୍କ ଦଶ ମାର୍କ ଆଠ ମାର୍କେ କି ପାଞ୍ଚ ମାର୍କେ ଏତିକି ଦେଇପାରିବେ। ତ ତା ପଛରେ ଏତେ ଦୌଡ଼ିକି କିଛି ଲାଭ ନାହିଁ। ଆଉ ସମୟ ଖମ୍ ସମାପ୍ତ ହେଇଗଲା।